ହାଲୋ।
ହଁ।
ଦିଦି ନମସ୍କାର। ଆଉ କଣ କରୁଥିଲ?
ଆଉ କଣ ନିତିଦିନିଆ କାମ କାମ ଯେବେ ସରିବ।
ହଁ ପଡ଼ା ପଡି ସରଲାଣି।
ହଁ ପଢ଼ା ପଢ଼ି ସରଲାଣି।
ହଁ।
ହୁଁ। କଣ କହିଲେ।
କଣ ପଢା ପଢି ଏଇନା କୋଉ କ୍ଲାସ ସରିଲା।
ଏଇନା ଦଶମ ସରିଲା ଦଶମ ମାଟ୍ରିକ୍ ପରୀକ୍ଷା ଦିଆ ସାରଥିଲା ରେଜଲ୍ଟ ବାହାରି ସାରିଲା।
ହଁ ଭଲ ନମ୍ବର ରହିଛି ନା।
ହଁ ସେମିତି ରହିଛି ଆଉ।
ହୁଁ।
କିଛି ଭଲ ନୁକା କିଛି ଖରାପ ନୁହ ଆଉ।
କଣ କହିଲ।
ମୁଁ କହିଲି ଭଲ ନମ୍ବର ରହିଛି ଆଉ।
ହଁ ହଁ ଆଉ ମୋ ମୋର ମୋର ତମ ବହି ଦବ ଆଉ ତମ ପୁରୁଣା ବହି ମତେ ଦେଇଦବ ମୋର ଦରକାର ହବ ଆଉ।
ହଁ ନବ ଦଶମ ପା ଦଶମ ପାଇଁ ନବ ନା। ହଁ ନେବ ଦଶମ ବହି ଚେଞ୍ଜ ହେଇଚି ପା ନବ କେମିତି।
ଚେଞ୍ଜ ହେଇଯାଇଛି କି।
ବ୍ୟବସ୍ଥା ଚେଞ୍ଜ ହେଇଚି।
ନାଇଁ ବଦଳିନି ତ।
ହଁ।
କାଇ ଆମ ସାର୍ ଆମ ସାର୍ ତ କାହିଁ କିଛି। କହିନାହାନ୍ତି। କହୁଥିଲେ କହୁଥିଲେ ମିଳିବ। ସ୍କୁଲ ରୁ ବୋଲି ଯଦି ମିଳେ ଛୁଟି ତ ହେଇଗଲା। ଆଉ ଯଦି ନ ମିଳେ ଦ ଦବ୍ ତମ ବହି ଆଉ।
ନେଇଯିବ ଆଉ ଯଦି ଚେଞ୍ଜ ହେଇନ ନଥିବ ବଦଳି ନଥିବ ତାହେଲେ ନେଇଯିବ ଫେରେ।
ଛୁଟି ତ ଖୋଲିଯିବ ଦି ଦିନ ପରେ ଏବେ ତ ପଢାପଢି ହଉନି ରଜରେ
ହଁଁ ପିବା ଖାଇବା ପାନ ଖାଇବା ଦଳି ଖେଳିବା
ହଁ ଦେଢ ମାସ ହେଲା ଛୁଟି ହେଲାଣି ହେଲେ ଆଉ ଆଉ ଯୋଗାଡ ହେଇନି
ବସଟା କଣ କାମ ପା ଭଜୋଗାଡ଼ିଆ
ଖୋଲିବାକୁ ମନରେ ଆସିଲା ସେଇଠୁ ମୁଁ ବହି କଥା ଭାବୁି ବୋଲିିଲଲି ନହେଲେ ପା ଠ କାଇଁ ମୁଣ୍ଡେରେ
ଆପ ପା ପା
ପଳେଇଥିଲୁ ବୁଲି ମାମୁଁ ଘର ଛୁଟି ପଳାଇଥିଲୁ
ହଁ ମାମର ପିଲା ରଗିଛ ତମ ମୁହଁରେ ନା
ହଁ ମାମାନ ପଳେଇଥିଲି ର ଜ ହେଲା ଯେମିତି ପଳେଇ ଆସଥିଲି କେବେଠୁ ଯାଇଥିଲି ସ୍କୁଲ ଛୁଟି ପରେ ପରେ ପଳେଇଥିଲୁ।
ହଁ।
ହଁ।
କ ନା
କଣ କହିଲ?
ମୁ ଯାଇଥିଲେି ତମେ ଯାଇଥିଲ
ହଁ ନା ନା ବାପା ଯାଇଥିଲେ ଛାଡିକି ଆସି ଆସିଲେ ବୋଉକୁ ଭାଇ କି ମତେ ଆଉ ହଁ।
ମରୁତ ନା
ଆଜି
ହଁ
ଆଜି ଏଇ ଭାତ ଆ ଡାଲି ପୋତଳ ବେସନ କଷା ଆଉ ହଉଛି ଶାଗ ହେଇଥିଲା ଆଉ ଆମ୍ବ ଖଟା ହେଇଥିଲା ଆଉ।
ସେବା
ହଁରୁଆଇଥିଲା ଆଉ ଆ ଶଙ୍କ ରାନ୍ତିି ଆଉ ସମସ୍ତ ତଦୁ ଆଉ
ହଁ।
ହଁ
ହଁ ଆମ ଦେରେ ସେ ମାସି ବଜରିଲବ
ହଁ ଦିରେ ସବୁ ଆସିଛନ୍ତି।
ହଁ ରଜ ସରିଲେ ଯିବା ଆଉ ଏଇ ପଦିନ ଆଡକୁ ଯିବା ଆଉ।
ଆପଣ ସ୍କୁଲ ଖଲିବ
ହଁ। ସ୍କୁଲ ଖୋୋଲିଯ ତାର ବା ଆସିଥିଲେ ପଳେଇ ଦି ତିନି ଜଣ ଆହୁରି ପଳେଇଲେ ସେ ଦୂର ଜାଗା ତ ଆଉ ଜଣେ ଅଛି ପାଖ ଖୋଜାଗ ଯିବ ଉଲ ଭାବି ଯିବ
ହୁଁ।
ହଁ।
ଇସ୍। ଆଉ କଣ? ନା କୁକୁ କୁକୁଡା କଣ ବୋବେଇଲାଣି ସକାଳ ହେଇଲାଣିି।
କୁକୁଡ଼ା କଣ ମୋ ମୋ ହବ।
ଶୋଇବି ହଁ ଏଇନା ଖାଇକି ଆସିଲି ଶୋଇବି ଆଉ।
ଆଉ କଣ କହ।
ଆଉ କଣ ଯୋଉ କଣ କହିଲ?
ସେ ଶୋଇଛି।
ନା ଝିଅ ଆଉ ତା ମା କୁଆଡେ ବୁଲିବାକୁ ପଳେଇଛନ୍ତି।
ରଜ ବୁଲିବା ପାଇଁ ଯିବେନା ଆଉ
ହଁ ବୁଲି ଖାଇ ଖାଇକି ଶୋଇଥିଲେ ତାର ଯୋଉ ସାଙ୍ଗ ସାଙ୍ଗ ଏଇପଟେ ଆସିଲେ ଜଣେ ଏଇ ଘର ପାଖରେ ସାଙ୍ଗ।
ହଁ।
ହଁ ସିଏ ଯାଇଥିଲେ ସତ୍ ସଙ୍ଗ୍ ସବୁ ଏଇପଟେ ଯାଉ ଥିଲେ ତ ହଁ। ସେ ସେୟାକୁ ପଳେଇଛନ୍ତି ନା କଣ ସେୟାଡେ ତମ ସାଙ୍ଗରେ। ବୁଲିଆକୁ।
ହଁ।
ହୁଁ।
ଆମେ ଆମେ ଚାଲ ଯିବା କୁଆଡେ ବୁଲି।
ବୁଲିଯିବା ତମେ ତମେ ତମେ ସାଙ୍ଗମାନଙ୍କ ସହିତ
ନାଁ ନାଁ ଯାଇନୁ ଖରା କୁ ଡରିକି।
ଖରା ବେଳକୁ।
ହଁ ଖରା ହଉଛି ବୋଲି ତାଙ୍କର ସବୁ ବାହାରୁ ନାହାନ୍ତି ପଦାକୁ।
ହଁ ଯିବା ନହେଲେ ଆଉ ହଁ ଯିବା ଆଉ ଚାରିଟା ବେଳିଆ ଏଇ ଗାଁ ମୁଣ୍ଡ ଆମ୍ବ ତୋଟାକୁ ଯିବା ଆଉ ଦୋଳି ଖେଳି ଖେଳିବାକୁ ଆଉ।
ବୁଲିକି ଆସିବା ଆଉ।
ହଁ ଆଉ ତମେ ଯୋଉ କୋଉ କୋଉ ବିଷୟ ଯାଉଥିଲ ଟିଉସନ୍ କୁ?
ଆ ଇଂଲିଶ ଯାଉଥିଲି। ଗଣିତ ଯାଉଥିଲି। ପାଉ ଟିକାନ ସେଇ ତିନିଟା ଆଉ। ଷ୍ଟେସନ ଫେସନ ଯା ଆଉ।
ହୁଁ ହୁଁ ଆଉ ସେଇ ଯୋଉ କ ସାରଙ୍କ ସେ ଭଲ ପଢ଼ାଉଛନ୍ତି।
ହଁ ଭଲ ପଢାନ୍ତି। ଆମେ ହଁ କଣ
ହଁ ସେ ଗୋଟେ ସାରେ ସବୁ ବିଷୟ ପଢେଇଥିଲେ ନା ଅଲଗା
ସେ ନା ସେ ବିଜ୍ଞାନ ଆଉ। ଗଣିତ ଇଂଲିଶ
ହୁଁ ପଢାନ୍ତି ହଁ ସେଇ ତିନିଟା ତ ଟ୍ୱିସନ ଦରକାର ଆଉ। ସବୁ ତ ନିଜେ ପଢିଦବୁ ଆଉ ହଁ ମୁଁ ହଁ ମୁ ହ ମୁଁ ଯୋଉ ହଉଛି। ସେ ପଢୁଛନ୍ତି। ଏଇ ଗଣିତ ତ ଟିକେ ଭଲ ସେ ବୁଝେଇ କରୁନାହାନ୍ତି ଟିକେ।
ହଁ ମୁଁ ଭାବୁଥିଲି ସେଇ ଟଟିଉସନ ଯିବି ଆଉ।
ଆଉ
ତମ କେତେ ଜଣ ପିଲା ସେ ହଉଥିଲେ।
ଆମ ହୋଇଥିଲୁ ତଥାପି ଚାରି ପାଞ୍ଚ ଜଣ ହୋଉଥିଲୁ।
ହଁ ବେଶୀ ପିଲା ହଉନାହାନ୍ତି। ସେଠି
ଟାଇମ୍ ବାଇ ଟାଇମ୍ ଧର ଆମକୁ ଏଇ ଟାଇମରେ କରିଦେଲେ। ଆଉ। ଅଲଗା ପିଲା ଆସଛନ୍ତି ପୁଣି ଅଲଗାଟାଇମ ରେ
ହୁଁ ହଁ କାହିଁକି ନା ବେଶୀ ପିଲା ହେଲେ ପୁଣି ଭଲସେ ବୁଝିହବନି।
ମାନେ ସେ ପଢେଇ ପାରିବେନି ଭଲସେ
ହଁ ସେଇ ଗୋଟେ ଗୋଟେ ଗ୍ଲାସ ପିଲା ଚାରି ପାଞ୍ଚ ଜଣ ହେଲେ ବି ଠିକ୍ ଠାକ।
କଇଲା ସମସ୍ତଙ୍କ ର ଏକା ପାଠ। ପଢେଇ ପାରିବେ ସିଏ। ହେଇପାରେ ଯେ ସେମାନେ। ଚାରି ପାଞ୍ଚ ଜଣ ଆମେ ହେଲୁ ନା। ସେଇ କଥା ଟାକୁ ଆମକୁ ଚାରି ପାଞ୍ଚ ଜଣଙ୍କୁ ବୁଝ ହେଇପାରିବେ ପଢେଇ ପାରିବେ।
ହୁଁ ଆଉ ଜଣେ ସାର୍ ଏମତି ମିଳେଇକିନି ପୁରା ଅସ ସପ୍ତମ ନବମ ଦଶମ ଏମିତି କରୁଛନ୍ତି। ସେ ପିଲା ବି କହୁଥିଲେ ଭଲ। ସେ ପଢ଼ଉନାହାଁନ୍ତି ସେଠିକି ମୁଁ ଆଉ ମୁଁ କହିଲି ସେଠିକି ମୁଁ ଯିବିନି ମିଶେଇକି ପଢ଼ାଉଛନ୍ତି। ଗୋଲେଇ ଘାଣ୍ଟି ପଢ଼
ଏବେ କାହାକୁ। କଣ ପାଠ ପଢିବା ଜାଣେନା ଦ୍ଵିତୀୟ କ୍ଲାସ ରହିଲା ଚତୁର୍ଥ କ୍ଲାସ ରହିଲା ପଞ୍ଚମ କ୍ଲାସ ସମସ୍ତଙ୍କ ପାଠ ସରିଲା ବେଳକୁ ଆମ ପାଠ ଦେଲା ବେଳକୁ ଡେରି। ଥରେ ବୁଝେଇି ବି ପାରିବେନି। ନା ମ।
ଟାଇମ ବି ବେଶୀ ଦେଇ ପାରୁନାହାନ୍ତି ଆମେ ଦଶମ ହେଲା ନା ଭଲସେ ଟିକେ ନ ପଢ଼ି ପାଢ଼ୀଲେ ବୁଝିଲେ ପୁଣି ହଁ। ଏଇ ରଜ ଫଜ ସଇଲେ ଭଲସେ ପଢା ପଢି ଆରମ୍ଭ ହବ ଆଉ ଏଇନା ଟିକେ ଢିଲା ମରା ହୋଉଚି ଆଉ।। ଏବେ ଏବେ ପରି
ହଁ ହଁ ଦେଢମାସେ ଛୁଟିରେ ପୁରା ବିନଦାସ୍ ବୁଲାବୁଲି ଚାଲିଚି ତା ଉପରେ ଷ୍କୁ ଖଲିତ ମାଡ଼ ବସିବ ଆଉ କଣ ପିଠିରେ ଆଉ।
ହଁ ଆମେ ଏଇ ସାରିବି ଭାରି ମାରୁଛୁନ୍ତି ଯେ।
ହଁ।
ହଁ ନିଜେ ବୁଝୋଉନାହାନ୍ତି ଏଥ ଆଁ ଆଁ।
ଯୋଉ ଟ୍ୟୁସନ ସାରା ବା
ହଁ ବାଡ଼ଉତଚନ୍ତି କିନ୍ତୁ ପ୍ଲସ୍ କଣ କି ଯୋଉ ଏକେରତ ବୁଝୋଉନାହାନ୍ତି ଖାଲି ଏମଵି ଡ଼ି ଦେଖିକି କଇଦୌଛନ୍ତି କରିଦବ। ଆସ ଆ ନବ ବୁଝିଲେ ଆମେ କେମତି କରିବୁ। କଉଚନ୍ତି ଏପଟେ କର। ହାନ କଲେ ପୁଣି ମାଡ଼ କୁଆଡୁ ମରିବୁ।
ଟ୍ୟୁସନ ସାର ଯଦି ବାଡେଇଲେ ସେ ସ୍କୁଲରେ ଯଦି ମାଡ ହେଲା ସେଦିନ ସ୍କୁଲ ଯାଇହବନି ନୁଚିବା।
ହୁଁ ଆମେ ତ ଗୋଡି ଫୋଡି ଥୋଇଦୋଉ ପଥରେ ଗୋଡି ଇବ୍ ଗଛ କୋରଡ଼ରେ ଥୋଇଦୋଉ। ଆମ ଗାଁ ହଁ ଗଲାଓଳୁକୁ ଗୋଟେ ବ୍ରାହ୍ମଣ ଘର ପାଖରେ ଗୋଟେ ଥିଲା ସେଇଠି ଥୋଇ ଦୋଉ କିନ୍ତୁ ଥୋଇକିବି ଖାଉ।
ଶୀଘ୍ର ସ୍କୁଲ ବେଳ ପାଖ ସ୍କୁଲ ବେଳ ପାଖ ହେନେ ମନେ ପଡିଲାବୋଳୁକୁ ହସ ଲାଗେ। କାଇଁ ବଡ ହୋଉଥୁ ନା କାଇଁ କଲେଦ ପଢୁଥୁଲେ।
ହଁ ସେତେବେଳେ ଭାବୁଥିଲିକି ବଡ ହେଇଯିବା ଜଲ୍ଦି କି। ଆମେ ଟିକେ ଏ ସାଇକେଲ ହଁ ଚଢ଼ନ୍ତେ କଲେଜ ଯାଆନ୍ତେ କିନ୍ତୁ ବଡ଼ ହେଲା ପରେ ପୁଣି ଭାବୁଛି କି ହେ ଛୁଆ ହେଇଯାଆନ୍ତୁ କି।
ଆ ଚାଲୁ ବି ତା ସ୍କୁଲବେଳ ନା ଆ ରାଲ ନାଇକ ସଙ୍ଗ ସେ ବୁଲିବା ସବୁଦିନ ବନ୍ଦ ହେଇଯାଉଥିଲା ବଡ ହେଲା ତୁ
ହଁ ଏ ଛୋଟ କ୍ଲାସ ଭଲ ଥିଲା ଏଇ ଦଶମ ଟେ ଟେନସନ ତମର ତ ଟେନସନ ସଇଲା ନା ତମ ପରୀକ୍ଷା ସୋଇଯାଇ ତମ ଟେନସନ ଗୋଟେ ସଲା
ହ ତ ହଣ
ପୁଣି ପୁଣି ଏବେ ଆଉ କଣ ପଢିବ ପୁଣି କେମ
ସେମସ ତାପରେ ପ୍ର ଠାରୁ ନା
ହଁ।
ପା ଗୋଟେ ଗୋଟେ ଷ୍ଟେପ ବାଇ ଷ୍ଟେପ ଯାଉଛି ଆଉ।
ହଁ।
ଆମ୍ବୋ ଖାଇସରିଲଣି
ହଁ ହଁ ବୋଉ ଖାଇ ଶୋଇଛି। ମୁଁ କହିଲି ମନେ ପହିଲା ତ ମୁଁ କହିଲି ଦେଖିବା ବହି କଥା ଟା ପଚାରି ସେ ଦେବା ଆଉ
ହଁ ମାଇ ନାଇଉ ଜ ହ ନମିଲ ତାହେଲେ ମୋ କଥିରୁ ନେଇଯିବ ଆଉ। ହଉ ତମେ ବୁଝିକି ସ୍କୁଲୁ ମତେ କହିବ। ଯଦି ନମିଳିଲେ ମୁଁ ଦେଇଦେବି ଆଉ ହଉ ରଖ ହଁ।